କୁହ ମୁଁ
ହଉ ମୁଁ ଆଜି ଆପଣଙ୍କୁ ଗୋଟେ କାହାଣୀ ଶୁଣେଇବି। ସେ କାହାଣୀରେ ଗୋଟେ ମଣିଷଟେ ଥିଲା ଗୋଟେ ବିଲେଇଟେ ଥିଲା। ସେ ଦି ଜଣ ଯାକ ଗୋଟେ ଜାଗାରେ ବସିକି। ଗଛ ତଳେ ପିଠାଟିଏ ଖାଉଥିଲେ ପିଠାଟିଏ ଖାଉ ଖାଉ ତାଙ୍କର ବହୁ ତ ମନ କଲା। କି ସିଏ ଗୋଟେ ଚକୁଳି ପିଠା ଟିଏ ନ ବନେଇ ସିଏ ପୋଡ ପିଠା ଟିଏ ବନେଇବେ। କିନ୍ତୁ ତାଙ୍କ ପାଖରେ କିଛି ପୋଡ ପିଠା ବନେଇବା ପାଇଁ ସାମଗ୍ରୀ ନଥିଲା। ତ ସିଏ କଣ କଲେ ସିଏ ବଜାରକୁ ଯାଇକି ପୋଡ ପିଠା କିଣିବାର ସାମଗ୍ରୀ ନେଇକି ଆସିଲେ ସିଏ ଯେତେବେଳେ ସାମଗ୍ରୀ ନେଇକି ଆସିଲେ। ସିଏ ଘରକୁ ଆସିକି ଦେଖିଲା ପରେ। କିଛିଟା ସାମଗ୍ରୀ ଯୋଉଟା କି ସେ ଭୁଲି ଯାଇଥିଲେ ଆଣିବା ତ ସେ ଫୁଣି ବ ବଜାରକୁ ଗଲେ ତ ସିଏ ଯେତେବେଳେ ବଜାରକୁ ଗଲେ ସିଏ ଯୋଉ ସବୁ ଜିନିଶ। ଭୁଲି ଯାଇଥିଲେ ତାକୁ ଛାଡିକି ସେ ସବୁ ଜିନିଷ ବାକି ସବୁ ଜିନିଷ ଘରକୁ ଆସିଲେ ନେଇକି। ତାପରେ ସେ ଯେତେବେଳେ ପୁଣି ଘରକୁ ଆସିଲେ।
ଆପଣ ମତେ ନାମଟି କହିଲେ?
ନାମଟି ଆପଣଙ୍କ ହଉଛି। ଆ ଉଁ ଶୁଣନ୍ତୁ ମୁଁ ଆପଣଙ୍କୁ ଏଥିରେ ପଠଉଛି। କଉଥିରେ କହିଲେ? ଟିକେ ଗ ଟିକେ ଗପିଲେ ମୁଁ ଆପଣଙ୍କୁ ପଠଉଛି। ଦେଖି ଦିଅନ୍ତୁ ପଠେଇ ଦେଇଛି ଆପଣଙ୍କୁ।
କ୍ଷୀରି। ମୁଁ କହୁଥିଲି ଗୋଟେ ଗାଁ ରେ ହାଁ ଆପଣ କୁହ ଆପ ହଁ ଆପଣ କୁହନ୍ତୁ ମତେ।
ପଠେଇ ଦେଇଛି ଆପଣଙ୍କୁ ମୁଁ।
ଆଜ୍ଞା ଆଜ୍ଞା।
ସବୁ ଗୋଟେ ଜ ଜାଗାରେ।
ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ହଁ ମୁଁ ଦେଖିସାରେ ଆପଣ କୁହନ୍ତୁ ମତେ।
ତାପରେ ସେ କଣ ହେଲା ଗୋଟେ ସବୁଜ ସେ ଯୋଉ କଣ ହେଲା। ସିଏ ତାଙ୍କ ଉଁ ବ ମାନେ ପୁରୀ ସେତିକି ସବୁ ଜିନିଷ ନ ଆଣିକି। ଆସି ଯାଇଥିଲେ ତ ସେ ପୁଣି ବଜାରକୁ ଗଲେ ସେଇ ସବୁ ଜିନିଷ ଆଣିବା ପାଇଁ। ଯେତେବେଳେ ଏଥର ବଜାରକୁ ଗଲେ ସେଇ ସବୁ ଜିନିଷ ଛଡା ସେ ପୁଣି। ସବୁ ଜିନିଷ ପୁଣି ନେଇକି ଆସିଲେ ତ ସିଏ ପୁଣି ବଜାରକୁ ଗଲେ ତା ତାପରେ ବଜାରରେ ଯାଇକି ସେ ପଚାରିଲେ କି ମୁଁ ସେ ଗୋଟେ ଲୋକଟାକୁ ପଚାରିଲେ। କି ଆପଣ ବାର ବାର ଆସ ଆସିକି ସେଇ ସେମ ଜିନିଷ କଣ ପାଇଁ ନେଇକି ଯାଉଛନ୍ତି? ତ ଆପଣ କିଛି ଭୁଲୁଛନ୍ତି କି? ତ ସିଏ କହିଲା କି ମୁଁ ଜାଣିନି। ମୁଁ ଘରୁ ଯାଇକି କ ମତେ କିଛି ଗୋଟେ ମନ ପଡୁଛି ତ ମୁଁ ବଜାରକୁ ଆସୁଚି। କିନ୍ତୁ ମୁଁ ବଜାରକୁ ଆସିଲା ପରେ ମୁଁ ସେମ ଜିନିଷ ନେଇକି ଯାଉଛି ଯୋଉଟା କି ମୁଁ ପୂର୍ଣ୍ଣ। ମାନେ ପୁ ପୂର୍ବ ଥର ନେଇକି ଯାଇଥିଲି ତ ମୁଁ ଜାଣିପାରୁ ନାହିଁ ମୋ ସହିତ ହେଉଛି କଣ ତ ସେ ଏଥର। ପୁଣି ସେଇ ଜିନିଷ ନେଇକି ଘରକୁ ଗଲେ, ତ ଘରକୁ ନେଇକି ଗଲା ପରେ ତ ସେ କଣ କଲେ କି ଏଥର ସେ କହିଲା କି, ମୁଁ କାଗଜରେ ଲେଖିକି ଯିବି, ମତେ ଯାହା ଦରକାର ସେୟା ନେଇକି ଆସିବି। ସିଏ ଯେତେବେଳେ ଆପଣ କିଛି ପଚାରୁଚନ୍ତି କି?
ନା ନା ଆପଣ ମୁ ସେ କ ଆଜ୍ଞା ଆଜ୍ଞା ଆପଣ କୁହନ୍ତୁ।
ସେ ଯେତେବେଳେ ପୁଣି ବଜାର ଗଲେ କହିଲେ କି ଏଥର ମୁଁ ଲେଖିକି ନେଇକି ଯିବି କଣ ହେଇଛି ସି ଯେତେବେଳେ ବଜାରକୁ ଗଲେ। ସେଇଟା ବି ସେ ଚିଠା ଟା ଖୋଲିଲା ଏଳକୁ ସେଇଥିରେ ସେଇ ସବୁ ଲେଖା ହେଇଛି ଯୋଉ ସବୁ କି ଯୋଉଟା କି ସେ ଆଣିଛନ୍ତି ଆ ପୂର୍ବର ଚାରିଥର ତ ସେ ସେଇଟା ପୁଣି ଆଣିଲେ ତ ସେ ସେ ବାରମ୍ବାର ସେ ଗୋଟିଏ ଦୋକାନକୁୁ ଯାଇକି ଆଣୁଥିଲେ। ସେ ଦୋକାନ ବାଲା ଆଶ୍ଚର୍ଯ୍ୟ ହେଇକି ପଚାରିଲା କି ଆପଣ ପୁଣି ଆସିଲେ ସେ ମାନେ ସେଇ ଗୋଟେ ଜିନିଷ ନବାକୁ ସିଏ କହିଲେ କି ହଁ ମୁଁ ଜାଣିପାରୁନାହିଁ ମୋ ସହିତ କଣ ହଉ କି ଆପଣ ମତେ ପରାମର୍ଶ ଦିଅନ୍ତୁ ମୁଁ କଣ କରିବି? ତ ସିଏ କହିଲେ ଏଥର ଆପଣ ଗୋ ଗୋଟେ କାମ କରନ୍ତୁ ଆପଣ ଆପଣଙ୍କ ଘରକୁ ଯାଆନ୍ତୁ ଘରକୁ ଗଲା ପରେ ଆପଣ ମତେ।
ଆ ଆଜ୍ଞା ଆଜ୍ଞା। ଆଜ୍ଞା ହେ ହେଇଗଲା ମୁଁ ଆପଣଙ୍କୁ ସଂଖ୍ୟା ଟି ପଠେଇ ଦେଇଚି। ଆପଣ ସଂଖ୍ୟା ଟି ପଠେଇଲେ ଏ ଆଇ ଗୋଟେ ଛଅ ନମ୍ବର ସଂଖ୍ୟା ଆସିଲେ ଆପଣଙ୍କୁ ଆପଣଙ୍କୁ କହିବି।
ସଂଖ୍ୟାଟି ପଠେଇଲେ କଣ ହବ?
ହଁ ମୁଁ ସବୁ କାମ ସାରିକି ଆପଣଙ୍କୁ ପଠେଇଛି ଆପଣ ଆପଣଙ୍କର ଓ ଯନ୍ତ୍ର ଟା ଖୋଲିକି ମତେ କୁହନ୍ତୁ। ଏଇ ନମ୍ବରରେ ଆପଣ ଆରେ ଏଇଟାରେ ଓ ଟିି ପି ଯିବ, ତମେ କହିଲେ ତମେ ଲଗଇନ କରିବ, କଣଟା ବୁଝୁନ ଗୋଟେ କଥା କୁ।
ଏ ପାଗଳ କି?
ମୁଁ ତା ନମ୍ବରରେ ଗୁଗୁଲ ଫର୍ମ ଫିଲପ କରିଦେଇଚି।
କୋଉ ନମ୍ବରରେ କଲୁ ଏଇ ନମ୍ବର ରେ।
ଏଇଟା ପା ପା ମୋର ଦିଦି ନମ୍ବର।
ଓହୋ ହୋ ସରି ମତେ ଲାଗିଲା ଫଷ୍ଟ ଚାରିଟା ଡିଜିଟ ଦେଖିକି ମୁଁ ପାଗଳା ହେଇଗଲି।
ତମେ ବୁଝୁନ ତମେ ଖାଲୀ ତ ଛାନିଆ ହେଲ ମତେ ପୁରା ତମେ, ହଁ।
ତୁ ଘରକୁ ପଳେଇ ଆସିଲୁଣୀ?
ହଁ ମୁଁ ଘର ବସିଛି ସେ ଖାଇବାକୁ ଡାକିଲେ ତ ମୁ ଆସିଚି ହେରି।
ମୁଁ ଏବେ କେମିତି ଲଗ ଇନ କରିବି ମୁଁ ଟିକେ ଡେରି ପରେ ଲଗ ଇନ କରିଦେବି, କାରଣ ଏବେ ମୁଁ ଲଗ ଆଉଟ ମାରିନି। କଉ ଗୋଟେ ଟେ ଭାବିକି ମୁ ଯାଣିି ପାରୁନି କୋଉଠେ ଲଗ ଆଉଟ ମାରିବି।
ତ ତ ସେ ଭିତରେ ମୁଁ ସାଙ୍ଗେ ସାଙ୍ଗେ ଖାଇକି ଆସିଲେ ହେଇଯିବ?
କେମିତି ଖାଇକି ଆସିଯିବୁ, ସରିନି ନା ଖାଇକି ପଳେଇ ଆସିବୁ।
ନା ନା ମୁଁ କହିଲି କି ଗଛ ଲଗେଇଲା ପରେ ଆପଣ ଯୋଉ
ହଁ
ଆପଣ ଯୋଉ ଏବେ କା ମାନେ ଆପଣ ଯୋଉ ଏବେ ଯୋଉ କାମ ଟି କ ଯିବେ
ଆଜ୍ଞା ଆଜ୍ଞା ଆଜ୍ଞା
ଲଗ ଆଉଟ୍ କରିବେ, ତ ସେଇ ଭିତରେ ମୁଁ ଖାଇବାକୁ ଯିବି ଆପଣ ମତେ ସାଙ୍ଗେ ସାଙ୍ଗେ ସେଇ ତ ପାଞ୍ଚ ମିନିଟ ଗ୍ୟାପ ଥିବ ନା ତ ମୁଁ ସେତେବେଳୁ ସାଙ୍ଗ ସାଙ୍ଗେ ମତେ କଲ୍ ମାନେ ବସିଲା ଠୁ ସେଇଟେ କହିଦେବ।
ମୁଁ କଣ ଟା କରିବି? ମୁଁ ମୋ ମାତାଶ୍ରୀଙ୍କ, ପିତାଶ୍ରୀଙ୍କ ଦିଟା ଯାକ ଖୋଲି ଦେଇେଛି ମୋ ପିତାଶ୍ରୀଙ୍କର ମୋବାଇଲ। ତ ମୁଁ ଏବେ କଣ କରିବି? ପିତା ଶ୍ରୀଙ୍କର ତ ସରିନି ତମ ମୁଁ କାଟି ପାରିବିନି, ମାତା ଶ୍ରୀଙ୍କର ଟା କାଟିଦେବି ନା କଣ? କିନ୍ତୁ ମାତାଶ୍ରୀଙ୍କର ଆସିନି, ତ ମୁଁ ଦେଖିବି କେମିତି ଯେତେବେଳେ ଆସିବ ପିତାଶ୍ରୀଙ୍କର
ଆଜ୍ଞା। ମୁଁ ଜଣଣି ମୁଁ ତ ମଁ ମଁ କିଛି
ଆରେ ମୁଁ ଜାଣିଛି ଜ୍ଞାନ ମୁଁ ଆଣିପାରିବି। ପୁଣି କିନ୍ତୁ ମୁଁ ଏ ପ୍ରଶ୍ନ କି କି ମୋର କି ଏବେ ମୁଁ କାଟିବି, ତ କୋଉଟା କାଟିବି ମୁଁ ନିଜର କାଟିବି ନା ମୋ ମାତାଶ୍ରୀଙ୍କ ଟା କାଟିବି।
ଆପଣ ମେ ନିଜର କାଟି ଯଆନ୍ତୁ।
ନିଜର ଗୋଟା କାଟିଦେବି, ଯଦି ପଛରେ ଯଦି ଆସିଲାନି ତାଲେ ନାମନି କାରଣ ନିଜଟା ବହୁତ କ
ଆରେ ଶୁଣ ଦେଖ ଶୁଣ ବୁଝିଲି ବୁଝିଲି କିନ୍ତୁ ତମର ନିଜର ତମର ମାସିକ ମାନେ ଅଙ୍କଟି ଆସଛି ସେରିଆ ଆପଣ ଯଦି ମା କାଟିଦବେ ଯଦି ସେଇଟା କଟିଗଲେ, ଆପଣଙ୍କ ଅଙ୍କଶ ଆପଣ ସବୁ ପଳେଇବ ଆପଣ ସେଇଟା ବୁଝନ୍ତୁ।
ମତେ ମୋ ମିତ୍ର ଜଣଙ୍କର କଣ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି। ରଙ୍ଗୀନ ବାଳାକୁ ରଙ୍ଗନ ରଙ୍ଗୀନ ବାଳିକା।
ମ ମତେ ବି ମାନେ ଯୋଗାଯୋଗ ମେସେଜ କରୁଛନ୍ତି କି ଆପଣ ସେଇ କାମ ମୋ ସବ କରିପାରିବେ? ତ ମୁଁ କହିଛି କି
ଆଜ୍ଞା ଆଜ୍ଞା। ବୁଝିଗଲି, ବୁଝିଗଲି, ବୁଝିଗଲି। କଣ କରିବି ମୁଁ ଜାଣିପାରୁନାହିଁ। ମୁଁ କୋଉଟା କ କାଟିବି ଜାଣିପାରୁନାହିଁ।
ଆପଣଟେ କାମ କରନ୍ତୁ ଆପ ଆପଣ ଆଉ କିଛି ଗପ କୁହନ୍ତୁନ ତମେ ଗୋଟେ ତମେ କଣ କହିବୁ ଜାଣିପାରନି ତ କଥା ହେଇଗଲା ତ ସେ କହୁଛ ଯେ ତମେ ସେଇଟା ଯଦି କଟି ଯିବ, ତମ ତମେ ଜଛ ତମ ମୂଳ ସହିତ ସବୁ ବି ଯିବ ହେଲା। ତମେ ଯୋଉ କଷ୍ଟ କର ସେତିକି ବି ଯିବ ଅତି ଲୋଭ କେହିଁ କରିଛ? ତ ତମର ମୁଁ ସେୟା କରିବି
ମୁଁ ଗୋଟେ ତାହେଲେ ବାବା କ ତାହଲେ ଭାବୁଛି ମୁ ମୋଟା ବି ବାବାଙ୍କ ଇଏରେ ଖୋଲି ଦଉଛି
ଏକ୍ଜାକ୍ଟଲି ତ ମାମା ଟା କାଟିବ ଯେତେବେଳେ, କଟିଲେ ତ ମାମା କିଲେ ତ
ଆରେ କଣ କହିଲୁ ମେନ୍ ହେଲେ ମୁଁ କ ସେଇ କଥା କଥା ସହିତ ମୁଁ ନିଜଟା ବି ସରୁଛି ନା ସେ ଯୋଉ ଲେଖା ହେଲା ସେଟା ବି କର
ବୁଝିଲି, ବୁଝିଲି, ବୁଝଛୁ ସେ ଏଥିରେ ତ ଅଙ୍କ ନାହିଁ ଆମର ଅଙ୍କ ଅଛି ଏଥିରେ ଗଛ ଲଗେଇବାରେ। ଆପଣ ଗଛ ଜାଗାରେ ତିନି ହଜାର ଟଙ୍କା ପାଇଥିଲେ ହଣ ସେଇଟା ବୁଝନ୍ତୁ। ମୁ ଆପଣ ସେଇ କଥାଟେ କହୁଛି
କିନ୍ତୁ ଆଗକୁ କେମିତି ସମ୍ଭାଳିବା ଆମେ ଚାରିଟା
ଚାରଟା?
ଆଜ୍ଞା।
ଚରିଟା କଣ
ସେଟା ଅଛ
ଚାରିଟା ଗଛ କେମିତି? ଆମର ଦିଟା ଗଛ। ଆମର ଏଇ କାମ ସରିଗଲେ ଆମ ସେଇ ଗଛ ଟିକ ଆସବ ହେରି
ଆଉ ସେଇ ଗଛ ଟା ଆସିଗଲେ କଣ କିନ୍ତୁ ରହିବ ଚାରଟା ନା।
ତ ସେତେଳେ ଦେଖିବା ମ ସେତେବେଳେ କଣ କର
ହଁ ଏମିତି ଚାରିଆଡେ ଖୋଲିଦେଇକି ଯୋଉ ଆମେ ହଉଛେ ଛାଡ କଣ କହିବୁ। ଆପଣ ଏଇଟା ବହୁତ ଯୋଉ ଖୋଲି ଦେଇଛନ୍ତି ମତେ ତାଙ୍କୁ ଜଣେଇକୁ ପଡିବ। ଆଉ ଯଥାଶୀଘ୍ର ଆପଣ ନିଜଟା ବି ଖୋଲିକି ମତେ ଦିଅନ୍ତୁ ତାକି ମୁଁ ତାଙ୍କୁ ଦେବି ଜଲ୍ଦି।
ହଁ ମୁଁ ଆଜି ଭିତରେ କଶିସ କରୁଛି ତ
ଆପଣଙ୍କୁ ଖାଲି ଗୋଟେ ଫୋନ ଦରକାର କଣ ହେଇଗଲା।
ମୋଟେ ପ୍ରୋବ୍ଲେ ହେଇଗଲେ କି ମୋର ଯୋଉ ଜ ମୁଁ ଖୋଲିଲି ହେଲା ତ ମୁଁ ସେ ତମ ତମ ମୁଁ ଦେଇଦେଲିେ ସେଟା ଆମରମ ହଉନି ହୁଁ ତ ତମେ କୁହ ତୁ ହାରପାରି କଣ କରିବି
ମୁଁ କହୁଚି ଯିମ୍ ତତେ କଣ କହିଲି ଜିମେଲ ଖୋଲିବା ଦରକାର ନାଇଁ ତତେ ଗୋଟେ ଫୋନ ଦରକାର କାହାର ବି ଗୋଟେ ଫୋନ ଆଣେ। ତୋ ଘରେ ଅଙ୍କଲଙ୍କ ଫୋନ
ହଁ।
ଆଣ୍ଟିଙ୍କ ଫୋନ।
ଅଙ୍କଲ ଙ୍କ ଫୋନ ରେ ଦେଖ ମୋ ବାପାଙ୍କ ଫୋନରେ ମୁଁ ଖୋଲି ଦେଇେଛି ମୋ ଦିଦି ଫୋନରେ ମୁଁ ଖୋଲିଦେଇଛି ଏବେ ମୁଁ ସବୁ ଫୋନ ମୁଁ ଖୋଲିଦେଲି। ତ ମୋହର କିଛି ନାହିଁ ଖୋଲିବାକୁ।
ତ ତୁ ଟିକେ ଏବେ ବାହାରେ ଥିଲୁ ତ କାହାକୁ ଗୋଟେ ଫୋନ୍ ମାଗିଥାନ୍ତୁ ଟିକେ ଅର୍ଜେଣ୍ଟ ଅଛି ବୋଲି ସେ ଅଙ୍କଲ ଙ୍କ ଆଟଲିଷ୍ଟ ସେ ଚିହ୍ନା ତୋର।
କଣ କ ପାଗଳ ନା କଣ।
କଣ କରିବା କହିଲୁ।
ମୁଁ ବ୍ୟବସ୍ଥା କରୁଛି କଣ ଗୋଟେ ମୁଁ ତ ଜାଣିପାରୁନି କଣ କରିବା ଆଉ।
ଆପଣ ଫୋନ କର ଶୁଣ ଶୁନ୍ତୁ ଆପଣଙ୍କର ଯୋଉ ବନ୍ଧୁ ଅଛନ୍ତି ସେ ଯୋଉ। ଯିଏ ଆମ ଏରିଆ ର ମାନେ ଆମେ ଯୋଉଠିକାର ସେ ସେଠିକାର।
ଆପଣଙ୍କ କଲେଜ ର ମିତ୍ର ବା। ଯାହାଙ୍କୁ ଆପଣ ମୋ ବିଷୟରେ କହୁଥିଲେ ଆପଣଙ୍କ ସାଙ୍ଗ ବୋଲି ସେଠିକାର ବୋଲି। ତାଙ୍କୁ ନହେଲେ କହୁନାହାନ୍ତି ଟିକେ ଫୋନ କରିକି।
ସିଏ ମତେ ଅଧିକ ପ୍ରଶ୍ନ କହିବ ସିଏ ମତେ ଅଧିକ ପ୍ରଶ୍ନ କହିବ ତ ମୁଁ ଜାଣିପାରିନି କଣ କରିବି।
ଆ ପ୍ରଶ୍ନ କରୁ ଆପଣ କହିବେ କି ଏଟା କଲେଜର କାମ ଏଟା।
ହଁ ଯେ ତମେ ମତେ କାଲି ଆପରେ କିଛି ସମୟ ଟାଇମ ଦେଇପାରିବ।
ହଉ ଠିକ୍ ଅଛି ଟାଇମ ଦେଇଛି କିନ୍ତୁ ଜଲ୍ଦି ଟିକେ କରିବ କାରଣ ବାରଟା ଭିତରେ ସରି ଯାଉଛି। ରଖୁଛି ଧନ୍ୟବାଦ। ରଖୁଛି ଧନ୍ୟବାଦ।
ସମୟ ହୋଇନାହିଁ ଗଛ କାଟିବାକୁ।
ମତେ ଦେଖା ଗଲା ଏଗର ଟା ଛବି ହୁଁ ହୁଁ।
ଇରେ ଭାଇ କଣ କରୁଛୁ ମୁଁ ତମେ ଦେଖ ତମେ ମୋ ଦି ନମ୍ବର ଲଗନ ଓଟିିପି ମାଗ ମୁଁ ସେଇି ହିସାବରେ କଣ ଗୋଟେ କରୁଛି
ଓଟି ପି ମାଗି ଆରେ ହଁ ଓଟି ପି ତ ଯିବ ଏବେ ସରି ସରି ଆଇ ମ୍ ସରୀ।
ମୁଁ ତେଲଗୁରେ କହୁ ତ କଣ ଅଣିବୁ ପାଗଳା ହେଇଗଲିଣି କି ସତ କହିଲା ସେତେବେଳୁ କହୁଚି ମୋତେ କହିଲୁ ନୁ ମୁଁ ନିଜେ କନଫିଉଜ୍ କଣ କରିବି ନିଜେ ଜାଣି ପାରୁନି। ହଉ କୁହ ହଉ ସମୟ ହାତରେ ଡୋରି।
ହଉ ରଖୁଛି ଧନ୍ୟବାଦ୍।
ହଁ।